ହ୍ୟାଲୋ।
ହଁ।
ଆଜ୍ଞା କଣ କରୁଚନ୍ତି? ଖାଇବା ପିଇବା ସରିଲାଣି ସବୁ? ଆଉ ଆପଣଙ୍କର ଘରେ ସବୁ ଖାଇସାରିଲେଣିି? ହଁ ଆମର ସବୁ ସରିଲାଣି।ଏବେ ଟିକେ ରେଷ୍ଟ ନେଉଛୁ ଆଉ।
ହଁ ଆମର ବି ସମସ୍ତେ ବୋଉ ହେରିକା ଶୋଇବାକୁ ଗଲେ। ହଁ। ହୁଁ ହୁଁ ହ
ଆଜ୍ଞା। ଆଉ ଆପଣଙ୍କୁ ଫାଙ୍କା ସମୟ ମିଳିଲେ ଆପଣ କଣ କରିବାକୁ ଭଲ ପାଆନ୍ତି?
ମୁଁ ଫା ଙ୍କା ସମୟ ମତେ ତ ପ୍ରାୟ ଫାଙ୍କା ସମୟ ମିଳେନି ଫାଙ୍କା ସମୟ ଯୋଉ ଟାଇମ ଟା ମିଳେ ମୁଁ ମୋ ଝିଅକୁ ପାଠ ପଢ଼ାଏ । କେବଳ ଏଇ ତିନିଟା ରୁ ପାଞ୍ଚ ଟା ଗୋଟେ ଟାଇମ ତ ଥାଏ। ଏଇ ଟାଇମ ରେ ଯୋଉଟା କି ମତେ ମିଳେ ଆଉ ମୁଁ ସେଇଟା ଟିକେ ରେଷ୍ଟନିଅ କାହିଁକି ନା ରାତିରେ ମୋ ଝିଅକୁ ପଢେଇଲା ବେଳକୁ ମତେ ନିଦ ଲାଗେ।ତ ସେଥି ସେଥିପାଇଁ ମୁଁ କିଏ ଶୋଇବାକୁ
ନିହାତି ତମକୁ ସଜି ହେଇଥିବ ତମେ ଏତେ ପରିଶ୍ରମ କରୁଚ ତି ଆପଣଙ୍କ ଶରୀରକୁ ଟିକେ ବିଶ୍ରାମ ବି ଦରକାର। ହଁ ହଁ ନିହାତି ଆପଣଙ୍କୁ ସେ ଯେତିକି ଟାଇମ ମିଳୁଚି ସେ ଟାଇମରେ ବିଶ୍ରାମ ନିଅ। ଆଜ୍ଞା ଆଜ୍ଞା ତାଙ୍କ ଭବିଷ୍ୟତ ସମୟ ଏଇଟା ନା।
ହଁ ଆଉ ପାଠ ନ ପଢିଲେ ତାଙ୍କ ପାଖରେ ଯଦି ଆମେ ପଢେଇବା ଜାଗାରେ ଶୋଇପଡିଆ ସିଏ କଣ ଆଉ ଶିକିବେ?
ଆଜ୍ଞା ସେଥିପାଇଁ ନିଜକୁ ବି ଷ୍ଟ୍ରଙ୍ଗ ରଖିବାକୁ ପଡିବ। ଯେମିତି ନିଜେ ଆ ନିଜେ ସେମିତି ବଳିଷ୍ଠ ସୁସ୍ଥ ରହିଲେ ଛୁଆଙ୍କୁ ପାଠ ପଢେଇ ପାରିବେ, ଛୁଆଙ୍କ କଥା ଥା ବୁଝିପାରିବେ ଆଉ ନିଜେ ଯଦି ବିଶ୍ରାମ ନଦେଇ ନନେଇକି କି ସବୁବେଳେ କାମ କରୁଥିବେ, ତାହେଲେ ଆପଣ କେବେ ବିି ନିଜର ଦାୟିତ୍ୱ ନ ନେଲେ ଛୁଆଙ୍କ ଦାୟିତ୍ୱ ବି ନେଇ
ହଁ। ନା ମୋର ଆଗେ ଦ ମୁଁ ଆଗେ ଛୁଆ କଥା ଟିକେ ଭାବ ଏବେ ଅଧିକା କାଇଁନା ଯୋଉଦିନ ପାଠ ନ ପଢ଼ାଏ ମତେ ନିଜକୁ ଭଲ ଲାଗେନି କି ମୋ ଛୁଆଟାର ଗୋଟେ ଦିନ ସରିଗଲା। ତ ସେଥିପାଇଁ ଯାହା ବି ହଉ ଗୋଟେ ଲାଇନ ବି ହଉ ସେ ସେ ଗୋଟେ ଲାଇନ ବି ଶିଖି ଗଲେ ମତେ ଟିକେ ଖୁସି ଲାଗେ ମୁଁ ଯା ହଉ ମୋର ମାନେ ମୁଁ ଯୋଉ କଷ୍ଟଟା କରୁଛି ତାର ତ ଫଳ ଟା ଦିନେ ନା ଦିନେ ମିଳିବ ତ ସେଇ ହିସାବରେ ମାନେ ମୁଁ ସେ ଇରେ କି ନାଇଁ ମୋ ଛୁଆଟାର ଭବିଷ୍ୟତ କେମିତି ଭଲ ହଉ, ଆମେ ତ ଯା ଯେମିତି ଆମ ଥିଲା ଆମେ ପାଞ୍ଚ ବର୍ଷ ବୟସରେ ପାଠ ପଢିବାକୁ ଯାଉଥିଲୁ। ସ୍କୁଲରେ ନାଁ ଲେଖା ହଉଥିଲା ଏବେ ଏବେ ତ ମାନେ ଛୁଆ ମାନେ ଜନ୍ମ ହଉ ହଉ ତାଙ୍କର ପୁରା
ଭ କରୁ
ରେଡି ହେଇଯାଉଛି, ବର୍ଷକର ହଉ ହଉ ପାଠ ପଢା ବିଷୟରେ ପୁରା ରେଡି
ଫାଠପଢା ବି ସେ ପ
କଣ ପାଠ ପଢିବ କୋଉଠି ପାଠ ପଢିବ ସବୁ ହଁ ଛୁଆ ମାନେ ବି ଏବେ ବି ସେମିତି ଆକ୍ଟିଭ ବି ହେଇଗଲେଣି ଯେ ସେମାନେ ବି ସବୁ ଜିନିଷକୁ ଧରି ନଉଛନ୍ତି।ଆମ ଟାଇମରେ ଆମେ ଖେଳ ଖେଳ କୁଦ ଆମେ ଯେତେ ଭଲ ପାଉଥିଲୁ
ଆଗରୁ ହଉଥିଲା ବି ଛୁଆଙ୍କୁ ଛୋଟ ବେଳୁ ଆମକୁ ଛୋଟ ବେଳୁ ଧୂଳି ହେରିକାରେ ଆମେ ଖେଳୁଥିଲେ ଏବେ ସବୁ ଛୋଟ ଛୁଆଙ୍କୁ ଟିକେ ଧୂଳି ଧୂଳି ବି ଲାଗି ଯାଉିବନି କ ନାଇଁ ସେକ୍ସନ ଆର ଏତେ ବଢିଗଲାଣି ଯେ ଛୋଟ ଛୋଟ ଛୁଆଙ୍କୁ ଖେଳିବାକୁ ବି ଦିଆଯାଉନି କିନ୍ତୁ ଆଗେ ଆମେ ପାଞ୍ଚ ବର୍ଷ ଯାଏ। ବହୁତ ଖେଳୁଥିଲୁ କୁହନ୍ତି, ମାନସିକ ବିକାଶ ହେବ
ଆମେ ଗଡୁଥିଲୁ ସାଙ୍ଗସାଥି ପୁରା ଇଏ ହଉ ମାନେ କୋଉଠି କାହା ଘର ନଥିବ ଏମିତି ଆମେ ବୁଲୁ ନଥିବା ହଁ ଆଉ ଏବେକା ଟାଇମରେ ମାନେ ସେ ଜିନିଷ ସବୁ ଦୂରେଇଗଲାଣି, କୁଆଡ଼େ ତ ସେ ଇଏରୁ ଆମେ କେମିତି ଛୁଆଟାକୁ ସେ ଶିକ୍ଷା ବି ଦବା ତା ସାଙ୍ଗରେ ପାଠ ପଢା ଶିକ୍ଷା ଦବା ସଂସ୍କାର ବି ଦବା ଯୋଉଟା କି ସଂସ୍କାର ହଉଛି, ମେନ୍ ଜିନିଷ ଆଉ ସଂସ୍କାର ନଦେଲେ ଛୁଆ କଣ ଶିଖିବ
କେବଳ ଆମେ ପାଠ କପଡା ପ୍ରତି ବି ଧ୍ୟାନ ଦବା କଥା ନୁହଁନା, ଯେ ଆମେ କେବଳ ପାଠ ପଢେଇ ଦବାକୁ ଛଙ୍ଗୁ ଛୁଆଙ୍କୁ, ନିହାତି ଏ ବୟସରେ ସଂସ୍କାର ଦେଲେ, ସେ ଭବିଷ୍ୟତରେ ନିଜ ସଂସ୍କାରକୁ ପ୍ରଦର୍ଶ ଉଚତ କରାଇବେ, ଆଉ ନିଜ ସଂସ୍କାରକୁ ସମସ୍ତଙ୍କ ପାଖରେ ଦେଖେଇବେ ଆଉ ପାଠ ପଢ଼ିଦେବେ ଦେଖିଲା ବେଳକୁ ପିଲାର ସଂସ୍କାର ନଥିବ ସେଠି ପାଠର ମହତ୍ ତ ବି କିଛି ନଥାଉ ସେଥିପାଇଁ ପାଠ ପଢ଼ିବା ସହିତ
ସଂସ୍କାର ବି ଦରକାର କୋଉଠି କୋଉ ଜାଗାରେ କେମିତି କଥା କହିବା ଦରକାର କୋଉଠି କୋଉ ଜାଗା କୋଉ ଯାଗାରେ ନମସ୍କାର ବିଚାର କରିବା ଦରକାର ମାନେ ବସିଛନ୍ତି, ଲୋକ ସେ ଜାଗାରୁ ଆମକୁ ଉଠିକି ଆସିବାର କେମିତି ଆସିବାର ଅଛି ସବୁ ଜିନିଷର ଗୋଟେ ମାନେ ଶିକ୍ଷା ମାନେ ଛୋଟ ବେଳୁ ହିଁ ଦେଲେ ସେ ବଡ ବେଳୁକୁ ମାନେ ତାର ନା ମତେ ଏ ଶିକ୍ଷା ଟା ଦିଆ ହେଇଛି ତ ଛୁଆ ଟା ଭଲ ବାଟ ଟକୁୁ ଯିବ କେବେ ଖରାପ ବାଟ ଆପଣେଇବନି ନାଇଁ ଏଇଟା ତ ହବନି ସେ ଯେତେବେଳେ ଖରାପ ବାଟକୁ ଯିବ, ସେତେବେଳେ ଭାବିବ ନାଇଁ ମୋ ମା ଏଇଟା ଶିକେଇ ନାହାନ୍ତି, ତ ନିହାତି ଭାବରେ ସେ ମା ବାପା କଥା ଚିନ୍ତା, କରିକି ସେ ଭଲ ବାଟକୁ ଆସିବାକୁ ଚେଷ୍ଟା କରିବ।
ଆଜ୍ଞା। ନିହାତି ଆପଣ ବି ଠିକ କଥା କହିଛନ୍ତି ଛୋଟବେଳେ ଛୁଆଙ୍କୁ ନିହାତି ସଂସ୍କାର ଶିଖେଇବା ହଉଛି। ସଂସ୍କାର ନ ଶିଖେଇଲେ ଭଲ ମନ୍ଦ କଣ ସେ ନ ବୁଝିଲେ ଆଗକୁ ବଢି ପାରିବେନି ତାପରେ ବି ଛୋଟବେଳୁ ଛୁଆଙ୍କୁ ଜଣେଇବା ଦରକାର, କୋଉଟା ଖରାପ ଜିନିଷ କୋଉଟା ଭଲ ଜିନିଷ କୋଉଟା ଆମେ କହିବାନି, କୋଉ ଜିନିଷ ଟା କହିବା। କୋଉଟା କରିଵା ନି କୋଉ ଜିନିଷ ଟା କରିବ। ତ ଏସବୁ ବିଷୟରେ ଛୁଆମାନଙ୍କ ଧାରଣା ରଖିବା କଥା ନିହାତି ପ୍ରଥମେ ଆମେ ଛୁଆଙ୍କୁ ଏସବୁ ଶିଖେଇବା ଦରକାର ଯେ ନିଜ ପାଇଁ କଣ ଠିକ ହବ କଉଟା କଲେ ଭୁଲ। କେଉଁଟା କଲେ ଠିକ୍ ତ ଏସବୁ ବିଷୟରେ ଧ୍ୟାନ ରଖିବା କଥା ତାପରେ ଆମେ ତି ପାଠପଢ଼ା ପ୍ରତି ଧ୍ୟାନ ରଖିବା କିନ୍ତୁ ଏବେ ତ ଛୋଟ ଛୁଆଙ୍କୁ ସବୁ ପ୍ ସ୍କୁଲକୁ ପଠେଇ ଦେଉ। ଜାଣିଥିବେ ଦୁଇ ବର୍ଷ ହେଉକା ଛୋଟ ଛୁଆଙ୍କୁ ପ୍ଲେ ସ୍କୁଲ ଯାଉଛନ୍ତି, ତ ମୋ ମତରେ ତ ମୋ ମତରେ ଆପଣ ପ୍ଲେ ସ୍କୁଲ କୁ ନ ପଠେଇ ଛୁଆଙ୍କୁ କି କିଛି ଘରେ ଛୋଟ ଛୋଟ ଖେଳିଲ, ଆଣି ତାକୁ ତାକୁ କିଛି ଛୋଟ ଖେଳନା ଆଣି ତା ତାଙ୍କୁ ଦିଅନ୍ତେ ତାର ମାନସିକ ବିକାଶ କରିବା। ପାଇଁ ତାକୁ ବିଭିନ୍ନ ପ୍ରକାର ଖେଳ ଖେଳନ୍ତେ ତାକୁ ଖାନ୍ତେ ଛୋଟରୁ ବଡ଼ ଜିନିଷ ସବୁ ଦେଖାନ୍ତେ ବିଭିନ୍ନ ପ୍ରକାର ରଙ୍ଗ ବିଷୟରେ ବୁଝା ନ୍ତେ ଏସବୁ ଆମେ ପ୍ଲେସ୍କୁୁଲ ନ ପଠେଇ ଘରେ କଲେ
ନିହାତି ଭାବରେ ପାଞ୍ଚ ବର୍ଷ ଯାଏଁ ଆପଣ ଗୋଟେ ଛୁଆକୁ ନିଜ ମାନେ ନିଜେ ଘରେ ଯୋଉ କହନ୍ତିନି ନାଇଁ ଆମେ ପ୍ଲେସ୍କୁଲ ପ ଠେଇଦବା କି ଟିଉସନ ପଠେଇଦବା କି ଅଲଗା କୋଠି ସେଠି ଆପଣଙ୍କ ଛୁଆ ଟା କେତେ ଟାଇମ ରହିବ? ନିହାତି ଭାବରେ ଦି ଘଣ୍ଟା ରହିବ। ଘଣ୍ଟା କି ତିନି ଘଣ୍ଟା ରହିବ ତାଠୁ ତ ବେଶୀ ରଖିବେନି ନା ସେମାନେ ତ ସେ ଜାଗାକୁ ନ ପଠେଇ ଆପଣ ନିଜେ ଯୋଉ ଘରେ ଚବିଶ ଘଣ୍ଟା ଆପଣ ରହିଲେ ତ ଛୁଆ ପାଇଁକା କିଛିଟା ଟାଇମ ବାହାର କରନ୍ତୁ। ସେଇ ଟାଇମ ରେ ତାକୁ ଖେଳ ଶିଖାନ୍ତୁ ଯେମିତି ବି ଯେମି ତି ଖେଳ ହଉ ଆପଣଙ୍କ ଟାଇମ ରେ ଯୋଉ ଖେଳ ଥିଲା ସେଇ ଟାଇମ ରେ ଖେଳ ଶିଖାନ୍ତୁ ଏବେକା ଟାଇମ ରେ ଯୋଉ ଖେଳ ସେ ଟାଇମ ର ଖେଳ ଶିଖାନ୍ତୁ ସବୁ ପ୍ରକାର ଜିନିଷ କେତେବେଳେ ମାନେ ବ୍ରେନ ଖ ଟେଇକିନା କୋଉ ଜିନିଷ କେମିତି ଆମେ କାହା ପାଖରୁ କେମିତି ବଞ୍ଚି ପାରିବା? କୋଉ ଜାଗାରେ କେମିତି ଆମେ କ ସବୁ ଜିନିଷ ସବୁ କେମିତି ଆମେ ଚାମଚରେ ଖାଇପାରିବା ଚାମଚ ରେ ଧରିକି କେମିତି ଆମେ ଜିନିଷକୁ ଦୌଡି ପାରିବା ସବୁ ଜିନିଷର ମାନେ ଟ୍ରେନିଂ ଆପଣ ଯଦି ସେଇ ଆପଣଙ୍କ ଚଳିବା ଟାଇମରେ ଦେବେ ଆପଣ ଆପ ଣ କରିବେ ତା ସାଙ୍ଗରେ ଛୁଆ ବି ଆପଣଙ୍କ ସାଙ୍ଗରେ କାମ କରୁ ତ ସିଏ ବି ଶିଖିବ ନା ଆମ ମା କେତେ କାମ କରୁଛି।
ମତେ କାମ କରୁଚି ସେ କଣ କଣ କରୁଚନ୍ତି ତାପରେ ଆଉ ଗୋଟେ କଥା ଆପଣ କେମିତି ବ ଆପଣଙ୍କ ସହିତ ବ୍ୟବହାର କରୁଚନ୍ତି ସେଇଟା ବି ପିଲା ଦେଖି ଧୀରେ ଧୀରେ ବଡ ହେଲା ସମୟରେ ତ ନିହାତି ପିଲାର ଯେତେବେଳେ ବିକାଶ ସମୟ ଯେତେବେଳେ ପିଲାଟି ବଢୁଚି, ତାର ବ୍ରେନ ପାୱାର ଯେତେବେଳେ ଧୀରେ ଧୀରେ ବଢ଼ିବାକୁ ଚାହୁଚି ସେ ସମୟରେ ଆପଣଙ୍କର ବ୍ୟବହାରରେ ବି ଛୁଆ ଉପରେ ପ୍ରଭାବ ପକାଇବ ସେଥିପାଇଁ ବା ବପା ମା ଭିତରେ କଳି ଝଗଡ଼ା ନ ହେେବା ଉଚିତ ଅନ୍ୟ କାହା ସହିତ ମା ବାପା ସମ୍ମାନ ସହିତ କଥା ହେବା ଉଚିତ୍ ଅନ୍ୟକୁ ସମ୍ମାନ ଦେବା ଉଚିତ୍। ତାପରେ ଛୁଆଟା ଦେଖିପାରିବ ଯେ ନାଇଁ ଏମତି ଏମତି ବ୍ୟବହାର କରିବା ଉଚିତ୍ ବଡମାନାନଙ୍କୁ ଏଇଭଳି ବ୍ୟବହାର ଦେଖାଇବା ଉଚିତ୍। ସାନ ମାନଙ୍କୁ ଏଇଭଳି ସ୍ନେହ କରିବା ଉଚିତ୍ ସେ ଦେଖିଲେ ତା ମନରେ ମଧ୍ୟ ସେଇ ପ୍ରକାର ପ୍ରଭାବ ପଡିବ।
ହଁ ଛୁଆ ମାନଙ୍କୁ ଆମେ ଯୋଉଟା ଶିଖଉ ସେମାନେ ସେଇଟା ଶିଖନ୍ତିନି। ଛୁଆମାନେ ଯୋଉଟା ଦେଖନ୍ତି ସେଇଟା ସେମାନେ ଶିଖନ୍ତି।
ଆମେ ତାକୁ ଭଲ କଥା ଶିଖଉଥିବା। ପରେ ଦେଖିଲା ବେଳକୁ ଆମେ ବଡ ମାନଙ୍କୁ ଖରାପରେ କହୁଥିବା ଅସମ୍ମାନ କରୁଥିବା କି ସଂସ୍କାର ରହୁନଥିବ ତ ଏମିତିରେ କଣ ହୁଏ ନା ଛୋଟ ଛୁଆ ଶିଖେଇବା ଜିନିଷ ଅପେକ୍ଷା ଦେଖିବା ଜିନିଷ
ଦେଖିବା ଜିନିଷ ବହୁତ ଜଲଦି ଧରନ୍ତି କି ନା ମୋ ମମି ତ ଏଇ ମୋ ମା ତ ଏଇଟା କରୁଥିଲେ ତ ମୁଁ ଏଇଟା କରିବି ତ ଆମେ ଶିଖେଇବା କଣ ଜୋର ଜବରଦସ୍ତି। ଆ ସେମାନେ ଯୋଉଟା ଦେଖିବେ ସେଇଟା ତାଙ୍କର ଆଗ୍ରହ। ସିଏ ଆଗ୍ରହର ସହକାରେ ଦେଖିବେ ନାଇଁ ମୋ ମା ଏଇଟା କରୁଚନ୍ତି। ଗୋଟେ ସାମାନ୍ୟ ରୁଟି ଟା ହଉ ଆମେ ଚକଟୁ ଅଟା ଛୁଆ ଟା ଯଦି ଆସି ବସିଲା ନାଇଁ ମା ମୁଁ ଚଗଡିବି ତ ଅଟା ଆପଣଙ୍କର ଗନ୍ଧିଆ ହଉ ଛୁଆର ହାତ ଗନ୍ଧିଆ ହଉ କିନ୍ତୁ ଆପଣ ସେ ଜାଗାରେ ତାକୁ ଟିକେ ଦେବେ। ସେ ଚକଟିକିନା ସେ ଜିନିଷ ଟା ତ ଜାଣୁ କଣ ଜିନିଷ ଟା ବେଲିବାକୁ ତାପରେ ରୁଟି ବେଲିବାକୁ ଆସି ବ। ବେଲିଲା ବେଳେ କେମିତି ଜିନିଷ ଟା ବେଲାଉଚି ଆପଣଙ୍କ ଆମର ଅସ ହେଇ ହେଯିବ ଗୋଟେ ଗୁଳା ନଷ୍ଟ ହେଇଯିବ ଆରେ ନଷ୍ଟ ହଉ ଗୋଟାଏ ଗୁଳା ତ ନଷ୍ଟ ହବ ଗୋଟେ ଛୋଟ ଗୁଳାଟା ଆପଣ ଦେବେ, ଆ ନଷ୍ଟ ହେଲେ ଛୁଆର ଭବିଷ୍ୟତ ଟା ଭଲ ହବ। ନା ନାଇଁ?
ଆପଣ ଛୁଆ ଜାଣିପାରିବ ଯେ କଣ ହଉଚି କେମିତି ହଉଚି ଦେଖିଥିବେ ଘର ମାଆ ମାନ ଯଦି ଛୁଆ ଟିକେ ଅ ତରେ ଲାଗିଲା ବି ସେ ତା ପଳେଇକିନି ଆସନ୍ତି କି ନାଇଁ ସେଟା ନଷ୍ଟ ହେଇଯିବ । ଏରା ସବୁ କଣ? କିନ୍ତୁ ସତ। ତକଥା ଦେଖିବାକୁ ଗଲେ ଏ ସବୁ ସିଖ୍ ଶିଖିବା କଥା। ଯଦି ଛୁଆ ଏଇଗୁରା ସବୁ ଜାଣିଲେ ହିଁ ସବୁ କିଛି ଜାଣିପାରିବେ। ଅଟା ତ ଟିକେ ହୁଏ ତ ନଷ୍ଟ ହେଇଯାଇପାରେ। କିନ୍ତୁ ସେସବୁ ନଷ୍ଟରୁ ହିଁ ଛୁଆ ଆ ଶିଖିବେ। ସେ ଜାଣିପାରିବେ ସବୁ ଜିନିଷ। ଆଜ୍ଞା। ହ ଆଜ୍ଞା ତ ଏଇଭଳିଆ ଭାବରେ ଆପଣ ଯଦି ଛୋଟ ଛୁଆଙ୍କ ପ୍ରତି ସଚେତନ ନେବେ ତାଙ୍କୁ ସବୁ ବିଷୟରେ ଜ ଣେଇବେ ତାହେଲେ ଆରାମ୍ ସେ ଛୋଟ ଛୁଆ ମଧ୍ୟ ସବୁକିଛି ଜାଣିପାରିବେ । ତ ଆମର ତ କର୍ତ୍ତବ୍ୟ ବି ରହୁଛି ଆମେ ଛୋଟ ଛୁଆଙ୍କୁ କିଛି ଜିନିଷ ଜଣେଇବା ତାଙ୍କଠୁ କିଛି ଜିନିଷ ଜାଣ ଣିବା ତାପରେ ଛୋଟ ଛୁଆ ଆମକୁ ହିଁ ଦେଖିଲେ ସବୁ ଜିନିଷ ଶିଖିବେ। ତ ଏମତି ଆମେ ଯଦି ଚାହିଁବା ତା ହ୍ୟାଲୋ ଆଜ୍ଞ୍ ଆଜ୍ଞା। ଆମେ ଯଦି ଚାହିଁବା ତାହେଲେ ଆମେ ବି ସବୁ ଜିନିଷ ତାଙ୍କଠୁ ସବୁ ଜିନିଷ ତାଙ୍କୁ ଦେଖେଇ ପାରିବା ଶିଖେଇ ପାରିବା ବୁଝେଇ ପାରିବା ଛୋଟ ଛୁଆର ବିକାଶ କେମିତି ହବ। ସେ କଣ ଶିଖିବ ସେଇଟା ଆମ ଉପରେ ହିଁ ନିର୍ଭର କରେ। ଆମେ ତାକୁ ଯାହା ଶିଖେଇବା ଯାହା ଦେଖେଇବା ଆଜ୍ଞା। ତାପରେ ଆଉ ଗୋଟେ କଥା ହଉଛି ଆମ ଚତୁଃରପାର୍ଶ୍ଵରେ ଆମେ କଣ କରୁଚେ ଆମ ଏ ପାଖରେ କଣ ହଉଚି ଆମ ପରିବାର ଭିତରେ କଣ ସେ ସବୁ ଗୋଟେ ଛୁଆ ଦେଖିକି ବି ଶିଖିଯାଏ।
ହଁ।
ସବୁ ବିଷୟରେ ବି ଆମକୁ ଧ୍ୟାନ ଦେବାକୁ ପଡ଼ିବ ଗୋଟେ ଛୁଆ ଯେତବେଳେ ଛୋଟରୁ ବଡ଼ ହଉଚି ଆମକୁ ଏ ବିଷୟରେ ଟିକେ ଧ୍ୟାନ ଦେବାକୁ ପଡିବ। ଆଉ ଆମେ ଯେ ଖାଲି ପ୍ଲେ ସ୍କୁଲ ପଠେଇଦବା ଆମେ ଛୁଆକୁ ଅଲଗା କୌଣସି ସ୍କୁଲ ଜାଗାକୁ ପଠେଇଦବା। ଆଉ କାହା ପାଖରେ ଛୁଆକୁ ଛାଡିଦବା ତ ଏସବୁ କଲେ ଛୁଟି ଛୁଆଙ୍କର ବିକାଶ ହେଇପାରିବନି ଠିକ ଭାବରେ। ଆଜ୍ଞା ହଉ ଠିକ୍ ଅଛି। ତ।
ହଁ।